ବନ୍ଧୁ ନମ
ଆଜ୍ଞା ବନ୍ଧୁ ନମସ୍କାର।
ଆଉ ବନ୍ଧୁ ଆଉ କଣ ଭଲ ତ ସବୁ?
ଆଜ୍ଞା ଆଜ୍ଞା ଆପଣ ଭଲ ଅଛନ୍ତି?
ଆଜ୍ଞା ବନ୍ଧୁ ମୁଁ ପୁରା ସକୁଳ ସକୁ ମୁଁ ପୁରା କୁଶଳ ଅଛି।
ଆଜ୍ଞା ଆଉ ବନ୍ଧୁ ଆପଣଙ୍କ ଘରେ ସମସ୍ତଙ୍କ ଦେହ ଭଲ ଅଛି ତ?
ହଁ। ମୁଁ ସେଇ ଯୋଉ କହୁଥିଲି ଶକୁଶଳ ଅଛି ଆଉ ବନ୍ଧୁ ଆଉ। ଆଉ ବନ୍ଧୁ କଣ ଜାଣି ପାଇଁ କହୁ ଥିଲେପା ବନ୍ଧୁ
ଆଜ୍ଞ
ଆମ ଯୋଉ ଏଇ ଯୋଉ ହଉଚି କଇ ମେଡିକାଲ କଲେଜ କି ଆ ଯୋଉ ଆମ ଶିବ ହେଇଛନ୍ତି କିଛି ଜାଣିବାକୁ ଚାହୁଁଥିଲେ ବା?
ପଚାରିଥାନ୍ତି ଆପଣଙ୍କୁ
ହଁ ସେଦିନ ବନ୍ଧୁ ପଚାରିଥିଲେ କହିପାରିନ
ଆଜ୍ଞା ଆଜ୍ଞା କୁହନ୍ତୁ ମୁଁ ସେ ହେଇଥିଲା କି ବନ୍ଧୁ ଫୋନ କରିଥିଲି।
ଆଜ୍ଞା ବୁନ୍ଧୁ ଆମେ ବୁଝିପାରିଲୁ ଆପଣଙ୍କ କଥା।
ଆଜ୍ଞା ଆଜ୍ଞା ବନ୍ଧୁ
ଆଉ ଆପଣ ବନ୍ଧୁ ତ ଜାଣିଥିବେ ଆମେ ସେ ଆମ କେତେ ଗର୍ବ ଆଉ ଗୌ ରବ ଆମ ଜାଗାରେ ହେଇ ଜି ଜଜା ତି କେଶରୀ ମେଡିକାଲ କଲେଜ। ଯାହାକି ଏବେ ଖୋଲା ହେଇଚି। ଆଉ ସବୁ ପିଲା ତିଙ୍କ ପାଇଁ ସୁବିଧା ବି ହଉଚି। ପିଲାମାନେ ଏଠି ଆସି ପଢ଼ି ପାରୁ ଛନ୍ତିି। ଆଉ ଶକୁଶଳା ରହୁ ଛନ୍ତି ଏଠି। ବନ୍ଧୁ ଆଉଥରେ ବୁଝିବି ବୁଝିଲେ ଆମର ଯୋଉ ଏଠୁ କଟକ ଭୁବନେଶ୍ଵର ଯିବା ଆମକୁ କଷ୍ଟ ହଉଥିଲା। କିନ୍ତୁ ଆମ ଏଠି ଜାଗାରେ ଖୋଲିଗଲା ମେଡିକାଲ। କଲେଜ ଆଉ ସବୁ ଜିନି ସବି ଏଠି ନିୟମିତ ଭାବରେ ଆସିଗଲାଣି। ଆଉ ବନ୍ଧୁ ପଦାକୁ ଯିବାକୁ କିଛି ଦରକାର ବି ପଡିବ ନାହିଁ।
ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ।
ପାଖରେ ହେଲେ ତ ଆପଣ ବୁଝିଲେ ଭଲ ଆଉ ସୁବିଧା ଆଉ ସବୁ ଆଉ।
ଆଜ୍ଞା ଏଇଟା ତ ପୁରା ମାନେ ପ୍ରକୃତରେ ଏଇଟା ବହୁତ ଭଲ କଥା ବି ମାନେ ଖୋଲିଗଲା ବି ମାନେ ସମସ୍ତଙ୍କ ପାଇଁ ବି ଭଲ ଏଇଟା କାହିଁକି ନା ପାଖରେ ଯାହା ବି ଆଜ୍ଞା ଆଜ୍ଞା। ହଁ। ବହୁତ ଖୁସି ବି ଲାଗୁଚି ଶୁଣିକି ଆପଣଙ୍କ କଥା ବି।
ହଁ ବନ୍ଧୁଆ ଆଉ ଆମର ହଁ ହଁ ଠିକ କହିଲେ ବନ୍ଧୁ। ଆଉ ତ ଆପଣଙ୍କର ଚିକିତ୍ସା ବି ଏଠି ଖୋଲିଯିବ। ଆଉ ଲୋକ ବି ପଦାକୁ ଯିବାକୁ ପଡ଼ିବନି ଜୋଉ କଟକ ଭୁବନେଶ୍ୱର ଯାଉଥିଲେ ବନ୍ଧୁ ଲୋକ ଲୋକମାନେ ଆଉ ସେଟା ବି ଯିବାକୁ ପଡିବନି। କଁ ପାଇଁ କି ନା ସବୁ ଆମ ଯାଜ ଜାଗାରେ ନିୟମିତ ଭାବରେ ଉପସ୍ଥିତି ହେଇଗଲାଣି।
ହଁ ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ କଣ ଯିବାକୁ ପଡିବ ବାହାରୁକୁ କହୁନାହାନ୍ତି ଏଇଠି ତ ଆମର ସବୁ ଉପସ୍ଥିତି ହେଇଗଲାଣି।
ଆଜ୍ଞା ଠିକ କହିଚନ୍ତି ଆପଣ।
ଆଉ କଣ କରିବା ବନ୍ଧୁ ଆପଣ ବି ଆସିଲେ ଏଇଠି ଚିକିତ୍ସା କରିପାରିବେ ନିୟମିତ ଭାବରେ ଏଇଠି ଚିକିତ୍ସା କରିପାରୁଚନ୍ତି ଲୋକ ଯାଇଁକି ଆଉ ବହୁତ ଲୋକ ବି ଭଲସେ ଚକି କିତ୍ସା ହେଇସାଇଲେଣି।
ଆଜ୍ଞା ବନ୍ଧୁ ସେଟା ପୁରା ମାନେ କଲେଜ ଟା ପ ଖୋଲିବ ନା ନାହିଁ।
ହଁ ବନ୍ଧୁ ଯାଇଁକି ପିଲା ବି ପାଠ ପାଠ ବି ପଢୁଛନ୍ତି ବନ୍ଧୁ। ସବୁ ହେଲାଣି ବନ୍ଧୁ। ଆଉ ଆପଣ କଣ କହୁଛନ୍ତି ଆଉ ଦୁନିଆ ପଛରେ ନାହିଁ ବନ୍ଧୁ ଏବେ ଆଗେଇଇଲାଣି ଦୁନିଆ ଆଉ ବନ୍ଧୁ ଆପଣଙ୍କ ଦେହ ପା ଠିକ ଅଛି?
ଆଜ୍ଞା ବନ୍ଧୁ।
ତ ଅଛନ୍ତି କି ଆପଣ
ନାଇଁ ନାଇଁ କୁହନ୍ତୁ କୁହନ୍ତୁ କୁହନ୍ତୁ ବନ୍ଧୁ।
ବନ୍ଧୁ ଥଣ୍ଡା ଆପଣଙ୍କୁ ହେଇଯାଇଛି ବୋଧେ ନିୟମିତ ଭାବେ?
ଆଜ୍ଞା ଆଜ୍ଞା ବହୁତ୍ ଜୋରେ ହେଇଯାଇଛି।
କଣ କରିଆ ବନ୍ଧୁ ପାଗ ଚେଞ୍ଜ ହେଲା ବେଳକୁ ଥଣ୍ଡା ଜର ଲାଗି ରହୁଛି ଦେହରେ।
ଆଜ୍ଞା ଠିକ୍ କଥା କହିଛନ୍ତି।
ଟିକେ ମାଆଙ୍କୁ କୁହନ୍ତୁ ନାଲି ଚା ନହେଲେ କାଢା କରିକି ଦେବେ ସକାଳୁ। ଯୋଉଟା କି ଆମ ଦେହ ପାଇଁ ଉପଚାରୀ।
ଆଜ୍ଞା ବନ୍ଧୁ, ମା ଦେଇଥିଲେ କରିକି।
ହଁ ନିଶ୍ଚୟ ପିଇବା ଦରକାର।
ଆଜ୍ଞା ବନ୍ଧୁ ମୁଁ ମାଙ୍କୁ ଆଜ୍ଞା ବନ୍ଧୁ ମା ଦେଖିଲେ ମୋ ଦେହ ଟା ଖରାପ ଅଛି ତ ମତେ କରିକି ବି ଦେଇଥିଲେ।
ନା ନା ଠିକ କଥା ଠିକ କଥା ପିଅନ୍ତୁ ପିଅନ୍ତୁ ଦେହ ପାଇଁ ଭଲ। ଆଉ ବନ୍ଧୁ କଣ କହୁଛନ୍ତି ଆମର ତ ଏଠି ପୂଜା ଚାଲୁଛି ଆଉ ମନ୍ଦିରରେ ଆଉ ଦେଖୁଛନ୍ତି ଶୁଭା ଯାଉଥିବ ବନ୍ଧୁ। ଆ ତ ଜାଣିଛନ୍ତି ଭଗବାନଙ୍କୁ ସବୁବେଳେ ଜପିବା ଟା ଭଲ।
ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ।
ଆଉ ଆପଣ ତ କଣ କରୁଛନ୍ତି। ଆଉ ଆମେ ତ ଜାଣିପାରୁନୁ। ଆପଣ ତ ଭଲ ରୋଷେଇ କରୁଛନ୍ତି ଆମେ ଶୁଣିବାକୁ ପାଇଛୁ। ନିୟମିତ ଭାବେ। ଆଉ ଆପଣ ଆଜି କଣ କରିଥିଲେ ବନ୍ଧୁ ସନ୍ଧ୍ୟା ବେଳେ? ପକୁଡା ଫକୁଡା ଛାଣିଛନ୍ତିନା କ ମୋ ବନ୍ଧୁ ବଢ଼ିଆ ଆଉ।
ଆଜ୍ଞା।
ଆଉ ତ ଏଇ ଭଳିଆ ତ ଅଛି ଆଉ।
ଆଜ୍ଞା ବନ୍ଧୁ।
ଆଉ ବନ୍ଧୁ ଆମର ତ ପୂଜା ଚାଲୁଚି। ହଁ ବନ୍ଧୁ ଖାଇଥିଲି ସନ୍ଧ୍ୟାବେଳେ।
କଣ ଖାଇଥିଲ କି?
ବନ୍ଧୁ ଏଇ ପକୋଡା ପିଆଜି ଏଇ ସବୁ ଖାଇଥିଲି ଆଉ ଆଳୁ କଷା ଏଇ ସବୁ ବନ୍ଧୁ ଆଉ।
ବଢ଼ିଆ ଆଉ ବନ୍ଧୁ।
ଆଉ ବନ୍ଧୁ କଣ କରିବା କର୍ମ ନକଲେ କଣ ହବ କର୍ମ ଯିବି ଯିବି ଜୀବନ ଆଉ କର୍ମ ନ କଲେ ଆଉ ସବୁ କଣ ଭଲ ଆଉ। କର୍ମକରିଣ ଫଳ ପାଇ ପ୍ରାଣୀତା ଆବଶ୍ ସେ ଭୁଞ୍ଜାଇ। ଆପଣ ତ ଜାଣିଚନ୍ତି। ଆଉ ମୁଁ କଣ ବସେଇବି ଆପଣଙ୍କୁ ପଠେଇଲେ। ଥାଉ ଆଉ କର୍ମମଇ ଜୀବନ ଆମର ଯଦି ହଉଚି ନ କରିବା କର୍ମ କିଏ ଦବ ନା କିଏ ଆମକୁ ଇଏ କରିବ।
ନିଶ୍ଚିନ୍ତ ନିଶ୍ଚିନ୍ତ।
ହଁ ବନ୍ଧୁ ଆଉ କଣ କରିବା ଏଇସବୁ ତ କଥା ଆଉ ଆଉ ଆପଣ ଭଲ ଅଛନ୍ତି ଶୁଣିକି ଭଲ ଲାଗିଲା।
ଆଜ୍ଞା ମତେ ବି ଆପଣ ଭଲ ଅଛନ୍ତି ଶୁଣିକି ବହୁତ ଭଲ ଲାଗ୍ ଗିଲା
ଆଉ ବନ୍ଧୁ କଣ ଖାଇବା ହଉଚି କରିଥିଲେ ସକ୍ କାଳେ ଆଜି?
ବନ୍ଧୁ ଆଜି ସକାଳେ ହେଇଥିଲା ପରଟା ଭଜା ବନ୍ଧୁ ଆପଣ କଣ ଖାଇଥିଲେ ସେକାଳେ?
ଆଳୁ କସା।
ଆଜ୍ଞା।
ଏଇ ସବୁ ବନ୍ଧୁ ଆ କଥା ଆଉ ଆଉ ଏଇ ସବୁ ଖାଦ୍ୟ ଆ କଣ ଖାଇବା ଘରେ।
ବନ୍ଧୁ ଏବେ ଉଁ କ୍ରିକେଟ କଣ ଚାଲିଛି ମାନେ ଏବେ ତ ଆଇ ପି ଏଲ୍ ସରିଗଲା ଏବେ କଣ ଚାଲିଛି ବନ୍ଧୁ?
ବନ୍ଧୁ ଆଇ ପିଏ ଲ ତ ସରିଲା ବାଙ୍ଗାଲୋର ଜିତିଲା ଫେରେ ଦି ବର୍ଷ ଲଗାତାର। ଆଉ ବନ୍ଧୁ ଆଜି ଇଣ୍ଡିଆ ଆଫଗାନିସ୍ତାନ ମ୍ୟାଚ ଚାଲ୍ ଏବେ। ପଚିଶ ଓଭରିଆ ଖେଳ ବର୍ଷା ହଉ ତୁଆ ଯୋଗୁରୁ। ପ୍ରଥମ ଓଡ଼ିଆଇ ଥିଲା ପଚାଶ ଓଭର। କିନ୍ତୁ ବର୍ଷା ନିୟମିତ ଭାବେ ହେଲା ସେଥିପାଇଁ ପଚିଶ ଓଭର ଖେଳ ହେବ ଆଉ। ପ୍ରଥମେ ଖେଳି କି କୋଡିଏ ଓଭର୍
ପଚିଶ ଓଭର ଯୋଉ ଖେଳ ହବ ସେଥିରେ ଆମର ଯୋଉ ଅ ରୋହିତ ଶର୍ମା ହୁଅନ୍ତୁ କି ବିରାଟ କୋହଲି ହୁଅନ୍ତୁ ଏମାନେ ସବୁ ରିଟାୟାର୍ ନେଇଯାଇଛନ୍ତି ନା।
ନା ନା ବନ୍ଧୁ ବନ୍ଧୁ ସିଏ ବିରାଟ କୋହଲି ରୋହିତ ଶର୍ମା ରିଟାୟାଡ଼ ନେଇନାହାନ୍ତି ଓଡିଆଇରୁୁ। ସେ ଟି ଟ୍ୱେଣ୍ଟି ଟେଷ୍ଟ ରୁ ନେଇଯାଇଛନ୍ତି। ଓଡିଆଇ ରେ ରୋହିତ ଶର୍ମା ଖେଳୁଛନ୍ତି ବିରାଟ କୋହଲି ଇଞ୍ଜୁରିରୁ ସେ ଭଲ ହେଇନାହାନ୍ତି ସେଥିପାଇଁ ମୁ ଖେଳୁନାହାନ୍ତି
ଆଜ୍ଞା
ଏଇ ସବୁ ବନ୍ଧୁ କଥା ଆଉ
ଆଁ ବନ୍ଧୁ ଆପଣ ଖେଳ ଦେଖନ୍ତି ନା?
ହଁ ବନ୍ଧୁ ଏଇ କ୍ଷିଣା ପା ବସିକି ଦେଖୁଛି ଆପଣ ହେଇ କଲ କରିଛନ୍ତି କଥା ହଉଛି
ଆଜ୍ଞା ଆଜ୍ଞା
ମୁଁ ଟିକେ ଖେଳ ପ୍ରିୟ ବନ୍ଧୁ ଆପଣ ଜାଣିଥିବେ
ଆଜ୍ଞା ଆଜ୍ଞା ଆପଣଙ୍କର ମାନେ କିଏ ଆପଣ କୋଉଟିମ ର ମାନେ କୋଉ ଟିମ କୁ ଆପଣ ମାନେ ଓ ଉତ୍ସାହିତ କରିବାକୁ
ଆମେ ତ ବନ୍ଧୁ ମୁମ୍ବାଇ ଇଣ୍ଡିଆନ୍ସକୁ ଆଇ ପିଏଲରେ ଆଉ ଭାରତକୁ ତ ଭାରତ ଆମେ ଭାରତକୁ ସପୋର୍ଟ କରୁ ଆଉ
ଆଜ୍ଞା ଆଜ୍ଞା
ଆଉ ତ ଜାଣିଛନ୍ତି ଆମ ଭାରତ ଭଲ ଖେଳୁଛି ଏଥରକୁ ବି ୱାର୍ଲଡ କପ୍ ନେଇପାରେ ଦୁଇ ହଜାର ସତେଇଶରେ ଯେଉଁ ଅକ୍ଟୋବର ମାସରେ ହେବ
ଭଗବାନଙ୍କ କୃପାରୁ ବି ସେ ନେଇଯାଆନ୍ତୁ
ହଁ ବିରାଟ କୋହଲି ରୋହିତ ଶର୍ମା ଙ୍କ ଶେଷ ସ୍ମୃତି ସେଇଟା। ନେଇଗଲେ ବହୁତ ଖୁସି ଲାଗିବ ବନ୍ଧୁ
ଆଜ୍ଞା
ଏଇତ ସବୁ ବନ୍ଧୁ କଥା ଆଉ ଆଉ କଣ ବନ୍ଧୁ କହିବି ଦୁନିଆରେ ଏଇ ସବୁ କଥା ବନ୍ଧୁ
ଆଜ୍ଞା ଆଉ ଆପଣ ବନ୍ଧୁ ଆପ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି ବନ୍ଧୁ?
ବନ୍ଧୁ ହଁ ବହୁତ ଭଲ ଅଛନ୍ତି ଆମ ଘରେ ସମସ୍ତେ।
ଆଜ୍ଞା। ଭଗବାନଙ୍କ କୃପାରୁ ସମସ୍ତେ ସେଇ ଭଳିଆ ଭଲରେ ଥାଆନ୍ତୁ ଆଜ୍ଞା।
ଦିହ ଭଲ ରହୁନି ଦେହ ଭଲ ରହୁନି
କଣ ହେଇଛି କି ବନ୍ଧୁ?
ଥଣ୍ଡା ଜର ଲାଗି ରହୁଚି
ବନ୍ଧୁ ଆପଣ ଗୋଟେ କାମ କରୁନାହାନ୍ତି, ଟିକେ ଏଁ ଯୋଉ ସକାଳୁ ଉଠିକି ଗାଧେଇ ପାଧେଇକି ଟିକେ ମାନେ ଉଁ ତୁଳସୀ ପତ୍ରରେ ଲେମ୍ବୁ ନା ତୁଳସୀ ପତ୍ରରେ ମହୁ ଟିକେ ଖାଉନାହାନ୍ତି ନହେଲେ ଯୋଉ କାଡା ଟିକେ ପିଅନ୍ତୁ ନହେଲେ ଅଦା ଛେଚିକି ଟିକେ ମହୁ ରେ ଖାଆନ୍ତୁ ନାଇଁ ବନ୍ଧୁ ସେଇଟା ଟିକେ ଧୀରେ ଧୀରେ ଭଲ ହବ ବୁଝିପାରିଲେ ସେଟା ଆପଣ ମାନେ ଲଗାତାର ଖାଆନ୍ତୁ।
ହଁ।
ଆଉ ଆପଣ ମାନେ ଗୋଟେ ଟାଇମ ରେ ଗାଧାନ୍ତୁ। ଆଉ ହଉଚିକି ଗାଧିଆ ପଥୁଆ କରନ୍ତୁ ଆଉ ବନ୍ଧୁ ଆପଣ ମାନେ କଣ କହିଲେ ଥଣ୍ଡା କୁଣ୍ଡା ପାଣି ବେଶୀ ପିଅନ୍ତୁନି। ଆଉ ମୁଣ୍ଡ ଫୁଣ୍ଡରେ ବି ପାଣି ଢାଳି ବେସି ଗାଧାନ୍ତୁନି ବୁଝିପାଇଲେ।
ଆଜ୍ଞା ଆଜ୍ଞା ବନ୍ଧୁ ଏଇ ସବୁ କଲେ ଟିକେ ଦେହ ଭଲ
କଣ କହିଲେ ବନ୍ଧୁ? ଆଜ୍ଞା ଆଜ୍ଞା ବନ୍ଧୁ, ମାନେ ବିଶେଷ କରିକି ଆପଣ ଆଜ୍ଞା ବନ୍ଧୁ ବିଶେଷ କରିକି ଆପଣ ଥଣ୍ଡା ଜାତୀୟ ଜିନିଷ କୌଣସି ହନ୍ତ ନାହିଁ
ନା ବନ୍ଧୁ ଖାଇବିନି ଆଉ ଆଜିଠୁ ଆଉ। ଆଇସ୍କ୍ରିମ ଗୁପଚୁପ ଏ -ଆଇସ୍କ୍ରିମ ଥଣ୍ଡା ଏ ଖାଇଦଉଛୁ ସେଥିପାଇଁ ହଉଛି ଆଉ। ଦେହ ଭଲ ରହୁନି ବନ୍ଧୁ ଆଉ।
ଆଜ୍ଞା।
ଆଉ ବନ୍ଧୁ ଏଇ ସବୁ କଥା ଆଉ ଆଉ କଣ ବନ୍ଧୁ କହିବି ଏବେ ତ ଭଲ ନାହିଁ ଦେହ ଆଉ ମୋ
ଆପଣ ଟିକେ ବେଶୀ ବୁଲାବୁଲି ବି କରନ୍ତୁନି ଟିକେ ମାନେ ଏମତି ଟିକେ ମାନେ ବିଶ୍ରାମ ନିଅନ୍ତୁ ବୁଝିପାଇଲେ।
ଆଜ୍ଞା। ଆଉ ବନ୍ଧୁ ଭଲ ତ ସବୁ ଆଉ ଆପଣଙ୍କର ଆଉ ଶୁଣିକି ଖୁସି ଲାଗିଲା। ଆଉ ବନ୍ଧୁ କଣ କହୁଛନ୍ତି?
ଏଇ ସବୁ କଥା ବନ୍ଧୁ ଆଜ୍ଞା।
ଆଉ ମମି ମା ତ ଆସିବେ କହୁଥିଲେ ତେଇଶ ତାରିଖ ନା।
ଆଜ୍ଞା।
ହଉ ମା ଆସିକି ପହଞ୍ଚନ୍ତୁ ମୁଁ ଟିକେ ଯିବି ମାଆଙ୍କୁ ଦେଖ
ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ ହୁଅନ୍ତୁ ନିଶ୍ଚିନ୍ତ ଆପଣ ନିଶ୍ଚିନ୍ତରେ ଆସନ୍ତୁ ଆଜ୍ଞା ଆଜ୍ଞା ନିଶ୍ଚୟ ଆଜ୍ଞା ଆଜ୍ଞା ଠିକ ଅଛି ନମସ୍କାର।
ବନ୍ଧୁ ନମସ୍କା କାର ଆଉ ଜୟ ଜଗନ୍ନାଥ ବନ୍ଧୁ ହଉ ବନ୍ଧୁ ରହିଲି।